ହୁଁ କଣ କରୁ ।
ଏଇ ବସ୍ତିନୁ ତମେ କଣ କରୁଚ?
ସୋଇ ଚି ଏଇଠି।
ଖିଆ ପିଆ ସିଲାଣି?
ନା ନା ଖିଆ ପିଆ କିଛି ସନ୍ନି।
ଆଜି କଣ ରୋଷେଇ ହେଇଚି?
ରୋଷେଇ ହେଇଚି ଆଜି ଭାତ ହେଇଚି ରୁଟି ହେଇଚି ଡାଲି ହେଇଚି ଆଉ କୋବି ତରକାରୀ ହେଇଛି। ଆ ତମେ ଖାଇନ?
ନା ଖିଆ ପିଆ କିଛି ହେଇନି ଆଉ। କୋବି ଏଇନାଗେ ଟିକେ ମା କେତେ ଅଡ ସିଜିନୀ ଏଇନା ରେଟେ ଟିକେ ଥିବ ହାଏ ଆଉ।
ହଁ କୋବିଟା ଅଡ୍ ସିଜେନରେ ଟିକେ ରେଟ୍ ଥାଏ ଆଉ।
ନା ସେ ଟିକେ ରେ ରେ ରହିବ ଏଇନା ଟିକେ ଟେଷ୍ଟ ବି ଲାଗିବ ଖାଇବା ପାଇଁ କୋବି ଟା।
ହୁଁ।
ଆମର ଏପରସ ଗୋଟେ ଜାଗା ଅଛି ଟୁଡା ବୋଲି ସେଠି ଭଲ କୋବି ଚାଷଟା କରନ୍ତି।
କୋଉ ପଟେ କହିଲେ?
ଆମ ଏପଟେ ଯାଯୁ ପୁରେ ଟୁଡୀରା ଟୁରା ଗୋଟେ ଗାଁ ଅଛି ସେପଟରେ। ଏଟି ଭଲ କରନ୍ତି କୋବି ଚାଷ ଟା।
ଓହୋ କବିଆ ଚାଷ ଏଠି ଭଲ ହୁଏ।
କଁ କହିଲ?
ମୁକହିଲି କୋବି ଚାଷ ସେଠି ଭଲ ହୁଏ। । ଉଁ ହୁଁ।
ଭଲ ସେଠି କୋବି ଶସ୍ତାରେ ପୁରା ବି ମିଳି ଯିବ।
ହୁଁ।
। ଭଲ ଶସ୍ତା ରେ ମିଳେ। ଠିକ। ତୋଦୁ ନିଆଁ ଆଇନ ରାଜ୍ୟ ତ ପୁରୁରା ରେଟ ରହୁଛି।
ନା।
ହଁ।
ଏବେ କଣ କୋବି ଚାଷ ହୁଏ କି? ।
ଏବେ ଷାଠିଏ ଟଙ୍କା ଅଛି। ସେତେବେଳେ ଦଶ ଟଙ୍କା କୋଡିଏ ଟଙ୍କା କେଜି ମି।
ଆଉ ତମର ସବୁ କଣ ଚାଷ ହୁଏ?
ଆମ ପଟରେ କୋବି ଚାଷ ଟା ହୁଏନି।
ହଁ।
ସେ ତୁରା ଗୋଡା ଆମ ଗାଁ ରରୁ ଆଠ ଦଶ କିଲୋମିଟର ହବ। ନ ପନ୍ଦର କିଲୋମିଟର ପାଖଏ ହବ ନା ସେ ବାର ତର କିଲୋମିଟର ହବ ସେ ଯା। ଟରେବେ ଆମ ପାଖାପାଖି ଗାଁରେ ବି ହୁଏ ଆମ ଗାଁରେ କିନ୍ତୁ କୋବି ଚାଷ ଟା ହୁଏନି ଆମ ସବୁ ବୋଇତାଳୁ ବାଇଗଣ ବିଲା।
ଓହୋ।
ଆଉ ସବୁ ବାଦାମ ମୁଗ ହରଡ଼ ବିରି ଆଉ ସବୁ ଚାଷ ହୁ ଆମର ବି ହରଡା ଚାଷ କରୁ। ବାଦାମ କରରୁୁ କାନ ମୁଗ ସବୁ ଚାର ଖବ ଶଣିବେ ଜହ୍ନି ଭେଣ୍ଡି କାକୁଡି ବିଲାତି ବାଇଗଣ ତଉ
ଏ।
ସମଇସଳ ଲାଗି ରହିଛି।
ଚାଷୀ ଗାଁ ପୁରା ଆଉ।
ହୁଁ ଏଗ ସବୁ ବହି। ଚଳୁ ଲାଗି ଯାଇଛି ସବୁ। ବାଇଗଣ ବି ଲାଗିଛି ସବୁ ଫୁଲ ଧରିଦଲାଣି ବାଇଗଣ ବର୍ଷା ଦିନ ବାଇଗଣ। ଏବେ ଟିକେ ପୋକ ଲାଗିଯାଉଛି ବାଇଗଣରେ ଅଧିକ ଆଉ। ସେଟିକର୍ଷ ପୋକ ପୁରା ଲାଗି ଯାଇଥିଲା ଗୋଟିଇଣେ ବର୍ଷା ଦିନାରେ ଲାଗନ୍ତି ପୋକ ବର୍ଷା ଭିନ ବାଇଗଣ ଚାଷ ରେ ହଠ କ
ଓହୋ।
କୀଟନାଶକ ଯେତେ ଦେନେ ବି ସିଏ ତ ଧର କୋଡିଏ କିଲୋ ବାଇଗଣ କରିଲ ତ ଦଶ କିଲୋ ପନ୍ଦର କିଲୋ ପୋକୋରା ପଳେଇବ ପାଞ୍ଚ କିଲୋ କି ଦଶ କିଲୋ ଭଲ ବାହାରିବ।
ଓହୋ ତାଲେ ଲସରେ ଟିକେ ପ
ଓ
କଣ କହିଲେ?
ବହୁତ ପୋକରା ପଡିବ ସେଇ ବର୍ଷା ଦିନ ବାଇଗଣ ଟା ଆଉ।
ହୁଁ।
ପଣସ ଫଣସ ଖାଉଛ ନା ଖାଉନ? ପଣସ ତାର ସିଜିନ୍ ମାନେ ଗୋଟେ ପଣାସ ସିଜିନ୍ ବି ଅଛି ପଣାସ ଫଣାସ ଖାଉଚ ନା ଖାଉନ?
ହଁ ଏଇଟା ତ ସିଜିନି ମାନ ନେ ରଜ ଟାଇମରୁ ପଣସ ପାଚେ ତ ରଜ ଟାମରୁ ପଣାସ ପାଚିଲାଣି। ତାପରେ ଆଉ କଣ ସେଇଟା ମିଳିବ କି ସେ ଜିନିଷ। ଯୋଉ ସିଜିନରେ ଯୋଉଟା ମିଳିବା କଥା ହୁଁ।
ତ ପଣସ ତା ମଞ୍ଚିଟା ପୋଡ଼ିକି ଖାଇଲେ ଆହୁରି ଭଲ ଲାଗେ।
ହୁଁ ପଣସ ଆମ୍ବ ଏଇନାକା ଏଇ ସିଜନରେ ମିଳିବ ତାପରେ ଆମ୍ବ ବି ସଇଲାଣି।
ହୁଁ ଆମ୍ବ ନାଇଁ ପଣସ ଏବେ ଅଛି ଆଉ ଆଉ ରଜରେ କୁଆଡେ କୁଆଡେ ବୁଲିଆକୁ ଯାଇଥିଲ?
ରଜରେ ବୁଲିବା ପାଇଁ ଯାଇଥିଲୁ କଣ କି ଏଇ ମନ୍ଦିର ଫନ୍ଦିର ଯାଇଥିଲୁ ଦର୍ଶନ କରିବା ପାଇଁ ଠାକୁରଙ୍କୁ ଆଉ ଏଇ ଗାଁରେ ତ ରଜ ମହୋତ୍ସବ ହଉଥିଲା ଦେଖିଛୁ
ଅ ହ। ରଜ ମହୋତ୍ସବ ଏ ସେ ପ୍ରାଏ ସମସ୍
ସମୁ ସବୁ ଗାଁରେ ନିହାତି ହଉ
ସବୁ ଗାଁରେ କିନ୍ତୁ ଆଗ ଭଳିଆ ଟିକେ ଦୁଳି ଫୁଳି ଏତେ ପକଉନାହାନ୍ତି ଆଉ। କିଣା ଦୋଳି ଆଗରୁ ଯେମିତି ଥିଲା କାଠ ଦୋଳି ପ୍ରତି ଆମ୍ବ ଗଛରେ ଗୋଟେ ଗୋଟେ ଦୋଳି ଦେଖୁଥିବ ଆମ୍ବ ଗଛ, ବରଗଛ କଇଁଆ ଗଛ ସବୁ ଗଛରେ ଯାହାନେ ଗୋଟେ ଗୋଟେ ଦୋଳି ପଡିଥିବ ସବୁ ଲୋପ ପାଇ ଆସିଲାଣି।
ହୁଁ।
ରଜ ମହୋତ୍ସବ କରୁଚନ୍ତି ଖାଲି ଡିଜେ ଫିଜେ ବଜୋଉଚନ୍ତି।
ଵଯୋଉଚନ୍ତି ତାପରେ କିଣା ଦୋଳି ସବୁ ଆସୁଚି
ହୁଁ କାଇଁ ସେଥିରେ କଣ ମଜା ଅଛି ଯେମତି କାଠ ଦୋଳିରେ ମଜା।
କାଠ ଦୋଳି ଥିଲା ନା।
ହୁଁ ସେତୋବେଳେ ମଜା ହେଲା ଅଲଗା ରଜ ଦୋଳି ସେତୋବେଳେ ସେ ଯୋଉ ରଜ ଗୀତ ଆଉ ବି ଶୁଣିବାକୁ ମିଳୁନି।
ନା ରଜ ଗୀତ ଆଗେ ବୋଲୁଥିଲେ। କିନ୍ତୁ ଏବେ ଆଉ କଣ ଏ ପିଲା ସମସ୍ତେ ବୋଲୁ ଛନ୍ତି କି ଗୀତ।
ନା ଆଗରୁ ଯେମିତି ସେ ରଜ ଗୀତ ନାହିଁ ରଜ ଦୋଳି ନାହିଁ।
ମାନେ ରାସ୍ ରାସ୍ତା ଯୋଉ ଯୋଉ ପଟ ଦେଇ ଯିବେ ବୁଲିବା ପାଇଁ ବି ସେଇପଟ ସବୁଆଡ଼େ ଦୋଳି ପଡ଼ିଥା। ଥାଏ ଗୋଟେ ଗୋଟେ ରାସ୍ତା ମାନଙ୍କରେ। ଏଁ ଏବେ ଆଉ ସେମିତି ନାହିଁ ଦୋଳି ଫୋଳି।
ହଁ ପରା ଆଉ କିଛି ସେରା ସବୁ ଦେଖିବାକୁ ମିଳୁନି। ଧୀରେ ଧୀରେ ସବୁ ଏତେ ମଡ଼ନ୍ ହେଇଯାଉଛନ୍ତି।
ଧୀରେ ଧୀରେ ସବୁ ଲୋପ ପାଇଯାଉଛି ନା ଏ
ଲୋପ ପାଇାଯାଉଚି ଗୋଟେ ଗୋଟେ ଗାଁରେ ବଞ୍ଚେଇକି ରଖୁଚିନ୍ତି ହ୍ୟାଣ୍ଡ। କ୍ରାପ୍ଟ ସବୁ। ହାତ ତିଆରି ଦୋଳି ଫୋଳି ଆଜିିବେ ଭି ଅଛି ଖାଇ ଦୋଳି ହଉ ଚକ୍ରି ଦୋଳି ହଉ ଡଙ୍ଗା ଦୋଳି ହଉ ସବୁ ଆଜିକାଲି ପଟା ଦୋଳି।
ଅଛି ସବୁ କାଠରେ ତିଆରି କରି। କରି ପକୋଉଚନ୍ତି ନା ଗାଁ ମାନଙ୍କରେ।
ଗୋଟେ ଗୋଟେ ଜାଗରେ ବଞ୍ଚେଇକି ରଖିଛନ୍ତି ଆଉ ସବୁ ସହର ଭଳିଆ। ସବୁ ଗାଁ ବି ହେଇଗଲାଣି।
ହୁଁ ହୁଁ। ସବୁ ଧୀରେ ଧୀରେ ସେଇରା ସବୁ ତାପରେ ଗଛପତ୍ରକୁ କାଟି ଦେଉଛନ୍ତି ନା ଆଉ। ପାଖାପାଖି ଗଛ ରଖୁନାହାନ୍ତି।
ହୁଁ ଗଛ ବି ଏତେ ଆଉ ଲୋପ ପାଇଗଲାଣି ଗଛ ଆମର ଏ ବର୍ଷ ଗଛ ସବୁ। ଆମେ ଲଗେଇଥିଲୁ ରାସ୍ତା କଡ଼ରେ କିଛି ଗଛ।
ହୁଁ,
ଏଇ ଦି ଚାରି, ଦି ଚାରି ମାସ, ଚାରି ମାସ, ଖଣ୍ଡର ହେଇଯିବ।
ଭଲ ନା ରାସ୍ତା, କଡ଼ରେ।
ସ୍କୁଲ, ରେ ବି ଯାଇକି ଗଛ, ଲଗେଇଛୁ। ସବୁ ପ୍ରକାର, ସବୁ ଆ ଆକାଶିଆ, ଗଛ। ଆଉ, ସବୁ ବିଭିନ୍ନ ପ୍ରକାରର, ଗଛ ସ ସବୁ ଲଗା ହେଇଛି, ସ୍କୁଲ, ରେ ଲଗେଇଛୁ ୲ ଆଉ ଯୋଉ, ପଞ୍ଚାୟତ ଅଫିସ, ବି ଘରେ, ଲଗେଇଛୁ ୲ ଏସବୁ- ସ୍କୁଲ, ଆମ ଯୋଉ ଗୋଟେ ପଡିଆ ଅଛି ୲ ବାଉଣ୍ଡ୍ରୀ, ସେଠି ବି ଲଗା ହେଇଛି ୲ଏ ସବୁ ବହୁତ, ଜାଗା
ଗଛ, ବଞ୍ଚେଇବା ନିହାତି, ଦରକାର ବି ନା ୲ ନିଜ ପାଇଁ, ଭଲ ଯେତିକି, ସମସ୍ତେ ତା ପାଇଁ, ବି ଭଲ ସେଥିକି ୲ କିନ୍ତୁ, ଏବେ ଆଉ କଣ, ଜଙ୍ଗଲରେ ରହୁଛି? ଜଙ୍ଗଲ, ଲୋପ ପାଇ ଗଲାଣି, ନା ବେଶୀ୲
ଜଙ୍ଗଲ ସବୁ, ଧୀରେ, ଧୀରେ କାଟି ଦଉ ମାନେ ଜୀବ, ଜନ୍ତୁ ବି ଆଉ ଏତେ ୲ସବୁ ସିଏ ବି, ଲୋପ ପାଇ ଯିବେ ଧୀରେ, ଧୀରେ ୲
ଆଗେ ଯାହା, ଯାହା ସବୁ ଦେଖିବାକୁ ମିଳୁଥିଲା ୲ଏବେ ଆଉ କଣ, ଦେଖିବାକୁ ମିଳୁଛି କି, ସେ ସବୁ ଜିନିଷ?
ହୁଁ, ହୁଁ-
ତୁ ଯାହା, ଯା ଏଇ କୁନେ, କଣ ଏବେ ଆଉ, ଦେଖିବାକୁ ମିଳୁଛି ନା, କଣ?
ଆଗରୁ ସେ କେତେ, ସବୁ ଏବେ ସବୁ, ଟ୍ରାକ୍ଟର ଆଗରୁ ବିଲରେ ବଳଦ, ଥିଲେ ଚାଷ କରୁ ଏ, ନା ସବୁ ଟ୍ରାକ୍ ଟର, ଉପରେ ଡିପେଣ୍ଡେଟ, କରୁ ତା ପରେ, ସବୁ ପ୍ଲାଣ୍ଟ, ଫ୍ଲାଣ୍ଟ ହେଇକି ସବୁ ଯଉ, ମଇଳା, ଗ୍ୟାସ୍ ସଭ, ସବୁ- ପରିବେଶ ଦୂଷିତ, ହେଇଯାଉଛି ୲
ସେଟା ତ, ଠିକ୍ କଥା ୲ ଆ, ପ୍ଲାଣ୍ଟ ଏରିଆ, ଅଧିକ ହେଇଯାଉଛି ୲
ଧାନ, କାଟିବାକୁ ମାନେ, ଆଗରୁ ସବୁ ଲୋକ, ଥିଲେ ୲ କଳେଇ, ବହୁଥିଲେ ୲ ଏ, ନା ମେସିନ କାଟି ଦଉଛି ୲ପାଞ୍ଚ ମିନିଟ ରେ, ସେଇ ମେସିନ କାଟିବ ୲ ସେଇ, ମେସି ଢାଳିବ-
ହୁଁ ମାନେ କିଛି କଷ୍ଟ ବି ଆଉ ନାହିଁ।
ଏ ତ କଷ୍ଟ ପଡୁନି ଟେକ୍ନୋଲୋଜି ଦିନକୁ ଦିନ ବାହାରି ଯାଉଚି ଟେକ୍ନୋଲୋଜି ଆଉ କଣ କଷ୍ଟ ହବନି
ଯେତିକି ଆଗଉଛନ୍ତି ମଣି ଇଏରେ ସେତିକି ବିଜ୍ଞାନ ବି ଆଗଉଚି।
ସଭିଧତା ଧୀରେ ଧୀରେ ଲ ପାଉବ। ସବୁ ଟେକ୍ନୋଲୋଜି ସବୁ ମେସିନ ବାହାରିଲା ଦିନଠୁ ମୋର ମଣିଷ ମାନେ ବି ଆଉ କିଛି କାମ ତାଙ୍କ ପାଖରେ ନାହିଁ ଯେ ସେ ସବୁ
ନା।
କରଛନ୍ତି ସବୁ କାମ ବହୁତ ଖଡିଆ ହେଇକି ଘରେ ବସ।
ପରିଶ୍ରମ ହଁ ପରିଶ୍ରମ ନକଲେ ବି
ସବୁ କିଛି ମେସିନ କଲା ଯେହେତୁ ବି ଆଉ ରୋଜଗାରକ୍ଷମ ହେଇ କରନାହାନ୍ତି, ଆଗରୁ କଣ ମେସିନ୍ ନଥିଲା। ସବୁ ଲୋକ ର ନିଜେ ହାତରେ କାମ କରୁଥିଲେ ଦି ପଇସା ପାଉଥିଲେ ଏବେ ବେକାରୀ ସମସ୍ୟା ବଢୁଛି ମେସିନ୍ ହିଁ ଯଉଁ। ଏବେଠୁ ସବୁ ମେସିନ ବା ିଲଣି ବେକାରୀ ସମସଯ୍ୟା ବଢିବାରେ ଲାଗୁଚି। ସବୁ ତ ମେସିନ କଲା ମଣିଷ କାମ, ମଣିଷ କଣ କ ସେମାନେ ସବୁ କମ୍ପାନୀ ବାହାର କରିଦେଲେ ମେସିନ ଯୋଉଟା ମଣିଷ ଯୋଉଟା ପନ୍ଦର ଦିନ ଲାଗିବ ମେସିନ ସେଟା ପାଞ୍ଚ ଦିନ ଲୋ
ହଁ। ଆଉ ତାପରେ ଏ ସେମାନେ ଆଉ କଣ କରିବେ ସେମାନେ ବାହା କୁ ଯାଉଛନ୍ତି ରୋଜଗାର କରିବା ପାଇଁ। ଘର ଛଡ଼ିକି।
ଷରେ ଦେଖିକ କରୁଛନ୍ତି ଆଉ। କାହାକୁ ବି ଦୋଶୋ ବି ଦେଇ ହୋଉନି।
କାହାକୁ ଦୋଷ ଦେବ ବିଜ୍ଞାନକୁ ଦୋଷ ଦେବା ଆଗକୁ ବଢ଼ୁଚି ନା ମଣିଷଙ୍କୁ ଦୋଷ ଦେବ।
କାହାକୁୁ ଦୋଷଦେଇ ହେବନି। ଯା ଏମିତି ଚାଲିଚି ଚାଲିବ।
ମାନେ ସିଏ ଯାହା କଲା ମଣିଷ ତା ଦ୍ୱାରା ବି ଗଲେ।
କିୁ କାହାକୁ ମଣିଷ ବିଜ୍ଞାନ କୁ ଛଡିକି ରହିପାରିବନି, କି ବିଜ୍ଞାନ ବି ମଣିଷ କୁ ଛାଡିକି ରହିପ ପାରିବନି ସବୁ କୌଶଳୀ ଏଇ ମଣିଷ ହିଁ ସବୁ ବାହାର କର ହ।
ସେମାନେ ମନୁଷ୍ୟ ତ ଆଦରି ନେଉଚନ୍ତି ନା। ନିଜେ ନିଜେ ଆଦରି ନେଉଛନ୍ତି ସେ ବିଜ୍ଞାନକୁ।
ପ ଯେତିକି ମେସିନ୍ ଫ ସବ ମଣିଷ ହ ବାହାର କରଛନ୍ତି।
କିଏ ବାର କରିଛି ଏଁ ବାର କରଛ ନା ଆଉ
ହୁଁ। ଆମ ଆଡେ ଟିକେ ଆମ ଆଡେ ମେସିନରେ ଅଧା ଲୋକ କାଟୁଛନ୍ତି ଆଉ ଆଗରୁ ସବୁ ଚାଳ ଘର ଥିଲା ବୋଲି। ଆ ଛଣ ରେ କା କଟଛନ୍ତି ହାତରେ କାଟିଲେ ଯୋଉ କଚ ଡା କରିନ୍ତି ସେଇଟା ସବୁ ଘରେ ସ ଚାଳ ଘର ଆଗରୁ ସେଇଟା ଛାଆନ୍ତି ଛପର ଛାତ ନଥିଲା ଏପ ସବୁ ଛାତ ଆ ଟାଇଲି ବାହାରିଲାାନି ଆଉ କଚଟା ବି କେ କାଟୁନାହାନ୍ତି ଆଉ ଗାଈ ଖାଇବାକୁ କୁଟା ବି ମିଳୁନି। ଲେ ତମେ ଯୋଉ କାଟିବ ସେ କୁଟା ଟା ଗାଈ ଖାଇ ପାରିବନି ପୁରା।
ନଷ୍ଟ ହୋଇଯାଏ ଏ ଗଟା
ଫୁଟା ପୁରା ନଷ୍ଟ ହେଇଯିବ ହାତ କଟା ବେଙ୍ଗଳରେ ଆଗରୁ ଯୋଉ ମିଳନ୍ତି ସେଇ କୁଟା ଟା ଗାଈ ଖଏ କଚଡା କୁଟା ବି ଖାଇ ହବ ହଁ ଏଇ ମେସିନ ପୁରା ନଷ୍ଟ କରିଦବ ସେ ଫୁଟାକୁ। ଆ ଏହତ ସେ ମେସିନ୍ କି ଯବେ ଆସେବେଳେ ଗାଈକି ଆଉ କୁଟା ଖାଇବାକୁ ପାଉନାହାନ୍ତି। ତ ଲୋକମାନେ ବୁଝି ପାରୁନାହାନ୍ତି ଯୋଉ ନଡା ହରାକୁ ବି ଗାଈ ଖାଇବ। ସେ ସବୁ ପୋଡ଼ି ଦେଉଛନ୍ତି। ଜାନଲରେ ଜଣି ବି ଜାଣି ଚା। ସେ ନଡ଼ ତା ଗାଈ ଖାଇନ ସେ ଝାଡା ବସେନେ ସେଠୁ
ହଁ।
ତ ହବ ସେଇ ଭିତରେ ସେଟ ପୋଡି ଦଉଛନ୍ତିନି ଆଉ ଗାଈ କଣ
ଗାଈ କଣ ଖାଇବି ହଁ। ତାଙ୍କ ବି ଖାଦ୍ୟ ଛଡ଼ା ହଉଛି।
ହଁ। ଶ ଚାଲଚିତଥିଲା। କଣ କୋଉଠି ଯାଇକି ସମୟ ପହଞ୍ଚୁଛି କେ ତ ସମୟ କୋଉଠି ସେତେବେଳେ କେ ଯାଇକି ପହଞ୍ଚିକି ଦେଖିବାକୁ ପଡିବ ଆ ଧୀରେ ଧୀରେ ମଣିଷକୁ ସେ ସମୟ ସାଙ୍ଗରେ
ଖାପ ଖାଇ ଚଳୀଲେ ଚଳିବାକୁ ପଡିବ ନିହାତି ଚଳିବାକୁ ପଡିବ ଆଉ କଣ କରିବେ ମଣିଷ।
ସେ ସମୟ ସାଙ୍ଗରେ ତାଳ ଦେ